ହଁଁ ମୁଁ କଥା ଶୁଭୁଛି?
ହଁ ସୁବୁଚି।
କଣ କରୁଛନ୍ତି?
କିଛି ନାଇଁ ଗୋଟେ ଦେଖୁଥିଲି ଟପିକ ଟେ ବସିକି ଆଉ।
କୋଉ ଟପିକ ଦେଖୁଥିଲେ କୋଉ ଉପରେ? ହ୍ୟାଲୋ।
ହ ଯୋଉ ସୋଲାର ମାନେ ଆମର ଯେମିତି ସବୁ ମାନେ ବିଦ୍ୟୁତ ର ସବୁ ଯୋଉ ଅପଚୟ ହୋଉଚି ସୋଲାର ବିଷୟରେ ମାନେ ସୋଲାର ଲଗେଇଲେ କିଛିଟା ସେଭ୍ ହେଇପାରିବ ତ ସେଇ ବିଷୟରେ ଦେଖୁଥିଲି।
ହଁ ସୋଲାର ଯୋଉ ଶକ୍ତି ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ଏକ ନବୀକରଣ ଯୋଗ୍ୟ ଶକ୍ କ୍ତି ଅଟେ ବର୍ତ୍ତମାନ ସମୟରେ ନା ବିଦ୍ୟୁତ ଉତ୍ପାଦନ ପାଇଁ ସୋଲାର ଶକ୍ତିର ବ୍ୟବହାର ଦ୍ରୁତ ଗତିରେ ବଢୁଚି। ନା କି?
ହଁ
ଆଉ ସୋଲାର ର କିଛି ଉପକାରୀ
ମାନେ ସୋଲାର ଶକ୍ତି ଟା ହେଲା ସୋଲାର ଶକ୍ତି ଟା ଗୋଟେ ସୂର୍ଯ୍ୟଙ୍କଠୁ ଗୋଟେ ମିଳୁଛି ମାନେ ଗୋଟେ ନବୀକରଣ ଯୋଗ୍ୟ ଶକ୍ତି ହେଇନି ମାନେ ଏଟା ସୂର୍ଯ୍ୟଙ୍କ ଠାରୁ ମିଳୁଛି। ତାପରେ ବର୍ତ୍ତମାନ ବି ସୋଲାର ବି ନ ହେଲେ ମାନେ ହୋଉନି ମାନେ ସୋଲାର ଟା ନିହାତି ଘରେ ଘରେ ସୋଲାର ନିହାତି ଦରକାର। ଆଉ ଉଁ ସୋଲାର ଟା ଲଗେଇବୁ ନା ତମ ଲାଇଫ୍ ଟାଇମ୍ ପାଇଁ ବି ରହିବ। ମାନେ ଆଁ ସୋଲାର ଟା ଲଗେଇଦେବ ଲାଇଫ୍ ଟାଇମ୍ ପାଇଁ ରହିବ ଲାଇଫ୍ ଟାଇମ୍ ପାଇଁ ରହିଲେ ତମକୁ କିଛି ପ୍ରୋବ୍ଲେମ ଆଉ ହବନି। ମାନେ ବିଦ୍ୟୁତ ରହିଲେ ବି କିଛି ପ୍ରୋବ୍ଲେମ ନାହିଁ ନ ରହିଲେ ବି କିଛି ପ୍ରୋବ୍ଲେମ ନାହିଁ।
ହଁ ସୋଲାର ଶକ୍ତି ପ୍ରଦୂ ଣ ମୁକ୍ତ ଓ ପରିବେଶ ଅନୁକୂଳ ଏହା ଏକ ଖେ ଶତି ଉଚ୍ଚାର୍ ଯାହା
ଛି
ହଁ ବିଦ୍ୟୁତ ବିଲ୍ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ହଁ ତାପରେ ଗ୍ରାମାଞ୍ଚଳରେ ବି ବିଦ୍ୟୁତ ଯୋଗାଣ ପାଇଁ ଟିକେ ପା ଦେଖିବ ପ୍ରାୟ ହୋଉଛି ଗ୍ରାମରେ ନେଇ ପାରନ୍ତିନି ମାନେ ଗୋଟେ ଗୋଟେ ଜାଗାରେ ଦେଖିବ ସୁବିଧା ହୁଏନି ନବା ପାଇଁ ବିଦ୍ୟୁତ ନବା ପାଇଁ ସୁବିଧା ହୁଏନି। ମାନେ ତାଙ୍କର ଦେଖିବ ଏତେ ଗଛ ଗଛ ରହିଯାଇଥିବ ଯେ ତାଙ୍କ ନବାକୁ ମାନେ ସୁ ବିଧା ହବନି ତ ସେମାନେ ସୋଲାର ନେଇକି ଲଗେଇଲେ ତାଙ୍କୁ ବେନିଫିଟ୍ ମିଳିବ ତାପରେ ଅପକାରିତା ବି କିଛି ଅ ଅଛି ସନ୍ୟା ସୋଲାର ପ୍ୟାନେଲ ସ୍ଥାପନା ର ପ୍ରାରମ୍ଭିକ ଖର୍ଚ୍ଚ ବି ଅଧିକା ମାନେ ଯୋଉମାନେ ଆ ଆଉଥର ଗରିବ ଜଣେ ଗରିବ ଶ୍ରେଣୀର ଲୋକ ସେ କେବେ ସୋଲାର ପ୍ୟାନେଲ ପୁରା ଲଗେଇ ପାରିବ କି? ଲଗେଇ କରିବନି କାରଣ ଖର୍ଚ୍ଚ ଟା ଅଧିକ ହେଇଥାଏ ତାର।
ଶୁଣ ମଧ୍ୟବିତ୍ତ ପରିବାର ଲୋକ ବି ସୋଲାର ର ସ୍ଥାପନ କରିପାରିବେନି ମାନେ କେବଳ ବଡ ଲୋକମାନୋନେ ଦେଖିବ ଯୋଉମାନଙ୍କର ତ ସେଇମାନେ ସୋଲାର ର ମାନେ ତା ସ୍ଥାପନାରେ ବହୁତ ଖର୍ଚ୍ଚ ହେଇଥାଏ ନା ତ କେବଳ ବଡ ଲୋକ ମାନ
ହଁ।
ସେ ଯୋଉମାନେ ଧନୀ ଶ୍ରେଣୀର ସେଇମାନେ ହିଁ ସେଟାକୁ କରିପାରିବେ। ତ ମଧ୍ୟବିତ ଆମ ଗରିବ ଶ୍ରେଣୀର ଲୋକମାନେ ତ କରିପାରିବେନି ନା।
ହଁ ତାପରେ ବି ବର୍ଷା ହେଲେ ବି ଟିକେ ମାନେ ପାଗରେ ଟିକେ ଉ ଉତ୍ପାଦାନ କମି ପାଗରେ ବର୍ଷା ଫର୍ଷା ଦେଖିଲେ ମେଘୁଆ ପାଗ ହେଲେ ବିଦ୍ୟୁତ ଉତ୍ପାଦନ ଟିକେ କମିଯାଏ। ମାନେ ଯେ ସେତିକି ଇଏରେ ଚାଲିଥାଏ ଯେତିକି ରେଞ୍ଜ ରେ କରେଣ୍ଟ ଟା ପାସ୍ ହୋଉଥିବ ସେ ତିକି ରେଞ୍ ରେ ଆଉ ଚାଲିବନି ଟିକେ କମିଯିବ ଆଉ ତାପରେ ବି ଅଧିକ ତ ବିଦ୍ୟୁତ ଉତ୍ପାଦନ ପାଇଁ ବଡ ଜାଗା ବି ଆବଶ୍ୟକ ମାନେ ଗୋଟେ ସୋଲାର ପ୍ଲେଟ ଟେ ଲଗେଇବା ପାଇଁ ସେମିତି ଗୋଟେ ଜାଗାଟା ବି ଥିବା ଦରକାର।
ତାପରେ ରାତିରେ ହଁ ଠିକ୍ କଥା କହିଲ ମୁଁବି ଏବେ ଏଇ କଥା କହିଥାନ୍ତି। ହୁଁ।
ହଁ ଆଉ ତାପରେବି ସୋଲାର ସ ସେଇଟା ହଉଚି କଣ କହିଲ ସ୍ଵଚ୍ଛ ଗୋଟେ ଭବିଷ୍ୟତମୁଖୀ ଶକ୍ତି ଉତ୍ସ କିନ୍ତୁ ସେଇଟା ଦେଖିବାକୁ ଗଲେ ଅ ଦେଖିବାକୁ ଗଲେତ ସେଟା ମାନେ ଗୋଟେ ଭଲ କିନ୍ତୁ ଗୋଟେ ତମେ ଯେମିତି କହିଲ ମଧ୍ୟବିତ ପରିବାର ଲୋକ ହଉକି ଗୋଟେ ଗରିବ୍ର ଗରିବ ଶ୍ରେଣୀର ଲୋକ ହଉ ତ ସିଏ ଲଗେଇ ପାରିବନା ତାର ପ୍ରାଥମିକ ଖର୍ଚ୍ଚବି ଅଧିକ ହେଇଥାଏ ସେଲଗେଇ ପାରିବନି ତା କୁ ସେଥିପାଇଁ ଆମକୁ ବହୁତ୍ ପଇସା ସଞ୍ଚୟ କରିକି ତାକୁ ଲଗେଇବାକୁ ହେଲେ ସେବହୁତ୍ ମାନେ ମାନେ ବହୁତ୍ ଟାଇମ୍ ଲାଗିଯିବ ଆଉ ତାପରେବି କିଛି ଅସୁବିଧା ଥିଲେ ମଧ୍ୟ ଏହାର ଉପକାରିତା ଅଧିକ ଅଛି ତାକୁ ମାନେ ଏହାର ବ୍ୟବହାର କ ପ୍ରୋତ୍ସାହନ ଦବା ଆବଶ୍ୟକ ଆଉ ସରକାରବି ଟିକେ ମାନେ ଟିକେ ସାହାଯ୍ୟ କରିବା ଆବଶ୍ୟକକି ସୋଲାର ଲାଗିଲେ କେମିତି ଲୋକମାନେ ଉପକାର ପାଇପାରିବେ ତାର।
ହଁ ସୂର୍ଯ୍ୟ ସକାଳ ଶକ୍ତିର ଆଧାର ଯେହେତୁ ମାନେ କଣ କହିଲ ସୂର୍ଯ୍ୟ କିରଣରୁ ମିଳୁଥିବା ଶକ୍ତିକୁ ମଧ୍ୟ ସୌର ଶକ୍ତି ବୋଲି ଆମେ କହିଥାଉ। ଏଇଟା ଆମେ ପଢିଥିଲେ ମନେ ଅଛି?
ହଁ ହଁ।
ତାପରେ ବିଜ୍ଞାନରେ ଅନେକ ଆବିଷ୍କାର ମଧ୍ୟରେ ମଧ୍ୟ ଯୋଉ ସୌର ଶକ୍ତିର ଆବିଷ୍କାର ମାନବ ଜଗତ ପାଇଁ ବହୁତ୍ ହିତକାରୀ ସୂର୍ଯ୍ୟର ତାପ ଶକ୍ତି କୁ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ ବିଦ୍ୟୁତ ଶକ୍ତିରେ ପରିଣତ କରାଯାଇ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଇ ଥାଏ ନାଇଁକି ବହୁତ୍ ଉପକାରିତା ଅଛି ଅପକାରିତା ଅଳ୍ପ ଅଛି କିନ୍ତୁ ଅଧିକ ଉପକାରିତା ହିଁ ଅଛି।
ହଁ। ଆଉ ତାପରେବି ଯୋଉ ସୋଲାର ଶକ୍ତିକୁ ଆମେ ସବୁଜ ଶକ୍ତି ବୋଲି କୁହନ୍ତି କାରଣ ଏ ଏଇଟା ପରିବେଶକୁ କିଛି କ୍ଷତିବି ପହଞ୍ଚାଏ ନାହିଁ। ନା ଦେଖ ସୋଲ୍ ଧର ଆମେ କଁ ବିଦ୍ୟୁତ ସଂଯୋଗ କଲେ ମାନେ ଧର ବିଜୁଳି ଘଡ଼ଘଡ଼ି ସମୟରେ ମାଇବ୍ଲେକ୍ ସେଟା କିଛିଟା ମାନେ କିଛିଟା ଲୋକ କ୍ଷତି ପହଞ୍ଚାଇ ହେଲା ତାପରେ ହୁଁ ଯୋଉ ବର୍ତ୍ତମାନବି ଘର ବିଦ୍ୟାଳୟ କାର୍ଯ୍ୟାଳୟ ରାସ୍ତା ମାନେ ମାନେ ସବୁଆଡ଼େ ପ୍ରାୟ ସୋଲାର ଶକ୍ତିର ବ୍ୟବହାର ବହୁତ୍ ମାତ୍ରାରେ ବଢ଼ି ଚାଲିଚି
ସୋଲାର ଶକ୍ତିର ମାନେ ଏବେ କଣ କହିଲ ଏବେ ସୋଲାର ଚାହିଦାଟା କହିଲା ଭଳିଆ ବଜାରରେ ଅଧିକ ଦେଖ ଥିବ ଘର ଘର ମାନଙ୍କରେ ଯୋଉ ସହର ମାନଙ୍କରେ ସୋଲାରହିଁ ଅଧିକ
ଆଗରୁବି ତମେ ଦେଖିଥିବ ଛୋଟ ବେଳେ ଗୋଟେ ଗୋଟେ ଯୋଉ ସୋଲରେ ଦେଖିବ ସବୁ ମେମ୍ବର ଥାଆ ଏଇ ସୋଲାର ଏଇରେ ଲାଇଟ୍ ସବୁ ଆଗରୁ ଗୋଟେ ଗୋଟେ ଛୋଟ ଛୋଟ ୟେଲୋ କଲରର ଆସେ ସେଇଟା କୁହନ୍ତି ଯୋଉ ସୋଲାର ଲାଇଟ୍ ମାନେ ମ ଆମରବି ଥିଲା ମୁଁ ଟିଉସନ୍ ନେଇକି ଯାଏ ମୋର ମନେ ଅଛି। ମାନେ ଖରାରେ ତାକୁ ଚାର୍ଜ କରିଦବ ସେ ରାତି ସାରା ତାକୁ ନେଇକି ଯିବ ଟିଉସନ୍ ସେ ଜଳିବ।
ହଁ ହଁ ହଁ ସେମିତି ଆମରବି ଗୋଟେ ଥିଲା।
ହଁ ତାପରେ ସୋଲାର ଶକ୍ତି ବ୍ୟବହାର କରିକିବି କାର୍ବନ ନିଗମନ କମା ଯାଇପାରିବ ମାନେ ଯୋଉଡ଼ା କାର୍ବନ ଆମର ବାହାରୁନିକି ବିଦ୍ୟୁତ ନେଇକି ମାନେ ଯୋଉ ତାର ଫାର ଦିଆ ହଉ ଯୋଉ ମାନେ ସାର୍କ ମାନେ ସ୍ପାର୍କଂ କଲା ବେଳକୁ ସେଇଟାବି ବାୟୁ ଦୂଷିତ ହଉଚି ପ୍ରଦୂଷିତ ହଉଚି ତାପରେ ପରିବେଶଟାବି ଆମେ ସୁରକ୍ଷା କରାଯାଇ ପାରିବ ସୋଲାର ଲଗାହେଇକି ତାପରେବି ମାନେ ଭାରତରେ ସୋଲାର ଶକ୍ତିର ଉତ୍ପାଦନରେବି ଦ୍ରୁତ ଗତିରେ ମାନେ ମାନେ ଅଗ୍ରଗ ସେ ବି ଦ୍ରୁତଗତିରେ ସେ କରୁଚି। ତାପରେ ସୋନା ସୋଲାର ପ୍ୟାନେଲ ଆମେ ଥର ମାନେ ଥରେ ଆମେ ସ୍ଥାପନ କରିଦେଲେ ସେଇଟା ପା ପ୍ରାୟ କୋଡିଏରୁୁ ପଚିଶ ବର୍ଷ ଭିତରେ ସେଇଟା ଚାଲିଯିବ। ମାନେ ମାନେ କୋଡିଏ ରୁ ବର୍ଷ ପଚିଶ ବର୍ଷ ଭିତରେ ଚଳିଯିବ। ଆଉ ତାପରେ ବି ଆଉ ଲୋକମାନେ ବି ସୋଲାର ଲଗେଇଲେ ଟିକେ ଡର ବି ତାଙ୍କର ସଙ୍କଟ ବି ଟିକେ କମିଯିବ। କାରଣ ହଁ ବିଦ୍ୟୁତ ଲଗେଇଲେ କେତେବେଳେ ବି କଣ ହେଇଯାଇପାରେ ଲୋ
ହଁ ଯୋଉ ସଟ୍ ସର୍କିଟ ଯୋଗୁ ବି ବହୁତ ଲୋକଙ୍କର ପ୍ରାଣ ହାନି ହଉଚି। ତ ସୋଲାରରେ ତ ସେ ସବୁ କିଛି ହେଇପାରିବନି।
ହଁ ଆଉ ମାନେ କିନ୍ତୁ ଏଇଆ କଣ ଟିକେ ପଇସା ତା ର ଟିକେ ଅର୍ଥର ଟିକେ ଅଭାବ ହେତୁ କିଛି ଲୋକ ଲଗେଇ ପାରନ୍ତିନି। ତାର ଟିକେ ଅଧି ଅଧିକ ଚାହିଦା ବଢିଥିବାରୁ ତାର ଅଧିକା ବି ଟିକେ ମାନେ ସ୍ଥାପନ କଲା ସମୟରେ କିଛି ଅର୍ଥ ଟିକେ ଅଧିକା ପଡିଯାଏ।
ହଁ।
ଆମେ ବିଦ୍ୟୁତରେ ବି ଏମିତି ଦେଇ ଦଉନାହାନ୍ତି କି ପଇସା। ଜୀବନ ସାରା ବିଦ୍ୟୁତ ଯୋଉ ଜାଳୁଚନ୍ତି ହୁଁ।
ବାକି ବିଦ୍ୟୁତରେ କିନ୍ତୁ ଟିକେ କମ ଦିଆଯାଉଚି ନା ତ ସେଥିପାଇଁ
ତାପରେ ଏବେ ବି ଗାଡି ମାନଙ୍କରେ ସବୁ ଲାଗିଲାଣି ସୋଲାର ସିଷ୍ଟମ ବି ହେଇଗଲାଣି ଯାନବାହାନରେ। ସବୁ
ହ ହଁ।
ଉଁ। ଆଉ ତାପରେ ବି ଦେଖିବ ଯୋଉ କଣ କହିଲ ଉଁ ଆଗରୁ ସୋଲାର ଚୁଲା ଦେଖିଛ ଥିଲା ଆମର ଗୋଟେ ଚୁଲା ସୋଲାର ଚୁଲା। ମାନେ ଏଇଟାକୁ ଚାର୍ଜ କରିଦେଲେ ସୋଲାରରେ ତାଙ୍କୁ ଦେଖିଲା ସେଇଟା ମାନେ ସୋଲାର ଚୁଲା ତାପରେ ସେଇଟା ମୁଁ ମାନେ ଦେଖିଥିଲି। ତାପରେ ଆଉ ସୋଲାରରେ ବି କିଛି ଲାଇଟ୍ ବି ମାନେ ଯୋଉ ଇଏ ଲାଇଟ୍ କଣ କହିଲ ଯୋଉ ନା ସେଇଟା କାନ୍ଥରେ ବି ସେ ଲାଇଟ୍ ଟା ଲାଗିପାରିବ। ହଁ ଗୋଟେ ମାନେ ଆମ ମାନେ ଏଇ ଭ ଭବିଷ୍ୟତ ପିଢି ପାଇଁ ଏଇଟା ଗୋଟେ ସୁରକ୍ଷିତ ଆଉ ଗୋଟେ ସ୍ଥାୟୀ ଶକ୍ତି ଉତ୍ସ।
ହଁ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ
ତେଣୁ ଆମେ ସମସ୍ତେ ସୋଲାର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦବା ଉଚିତ। ମାନେ ପ୍ରୋତ୍ସାହିତ କଲେ ଆହୁରି ଅଗ୍ରଗତିରୁ ଯୋଉ ବଢୁଚି ସେ ଆହୁରି ବଢିପାରିବ। ଆହୁରି ପରିବେଶ ହେଁ ପରିବେଶ ଟିକେ ସଫା ହେଇପାରିବ ଆଉ ଲୋକମାନେ ବି ସଙ୍କଟରେ ପଡିବେନି।
ହଁ ସେତ ଏଥିରେ କାରଣ କଣ କହିଲେ ସୂର୍ଯ୍ୟଙ୍କ ଠାରୁ ଡାଇରେକ୍ଟ ମାନେ ଆସୁଚିନା ମାନେ ଏଥିରେ କି ହାଲୋ।
ହଁ କୁହ।
ହଁ ମୁଁ ଭୟସ ଶୁଭୁଚି ନାଇଁ କିଛି ବ୍ରେକ୍ ହଉଚି?
ନା ନା ଶୁଭୁଚି କୁହ।
ମୁଁ କହିଲି ଏଇ ଯୋଉ ବିଦ୍ୟୁତ ମାନେ ଆମେ ଯୋଉ ଆଣୁଚନ୍ତି ବିଦ୍ୟୁତ ରେ ତ ସେଥିରେ କଣ ଜାଣିଚ ନା ଲୋକମାନେ ବହୁତ ବି ଆତ୍ମହତ୍ ମାନେ କଣ କହିଲ କରେଣ୍ଟ ଯୋଗୁ ବହୁତ ଘର ଚାର୍ଜ ହେଇଯାଉଛି। ତ ବହୁତ ଲୋକ ସେଥିରେ ଆତ୍ମହତ୍ୟା କରିଦଉଛନ୍ତି ମାନେ ମରିଯାଉଛନ୍ତି। ତ କିନ୍ତୁ ସେଥିରେ ତ ସେ ସବୁ ହେବନି ନା।
ଆଉ ତାପରେ ବିଦ୍ୟୁତ ଗୋଟେ ବିଭ୍ରାଟ ସମୟରେ ବ୍ୟାଟେରୀ ସହ ସୋଲାର ସିଷ୍ଟମ ବି ଉପକାରୀ ହୋଇଥାଏ। ମାନେ ଥର ବିଦ୍ୟୁତ ଟା ପଳେଇଲା କି କଣ ସେଥିରେ ଡର ନଥିବ ମାନେ ଆଜିକାଲି କଣ ଆମକୁ ଟିକେ କରେଣ୍ଟ ପଳେଇଲା ବେଳକୁ ଇନଭର୍ଟର ନହଲା ବେଳକୁ ଚଳି ହଉନି। କିନ୍ତୁ ସୋଲାର ଟା ଥିଲେ କଣ ବିଦ୍ୟୁତ ରେ ସେଥିରୁ ମାନେ ସେଥିରୁ ତ କେବେ ବିଦ୍ୟୁତ ସଂଯୋଗ କଟିବନି କିନ୍ତୁ ଏଇ କଣ ଟିକେ ମେଘୁଆ ପାାଗ ରହିଲେ ବିଦ୍ୟୁତ ଉତ୍ପାଦନରେ ଟିକେ କମିଯାଏ କିନ୍ତୁ ବିଦ୍ୟୁତ ବିଭ୍ରାଟ ସମୟରେ ଆଉ କିଛି ଟେନସନ ନ ଥାଏ ଯେ ମାନେ କରେଣ୍ଟ ଟା ପୁରା ପଳେଇବ କି ପୁରା ଇଏ ହେଇଯିବ।
ହଁ
ହଁ
ଆଉ ସାଙ୍ଗ କଣ କରିଥିଲେ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି ତମର।
ହଁ ଦେହ ଭଲ ଅଛି ସନ୍ଧ୍ୟା ଖାଇଥିଲେ କଣ?
ସନ୍ଧ୍ୟାବେେଳେ ମୁଁ ଖାଇଥିଲି ବିସ୍କୁଟ୍ ତମେ
ଅ ମୁଁ ଖାଇଥିଲି ଇପି
ହୁଁଁ ଆଉ ଘରେ ସବୁ ଭଲ
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ